କେମିତି ଅଛନ୍ତି ଦେହ ଭଲ ନାହିଁ କି।
ହୁଁ ଥଣ୍ଡା ଟିକେ ହେଇଯାଇଛି ଆଉ।
ଓ ହୋ ବର୍ଷାରେ ବୋଧେ ଓଦା ହେଇଯାଇଛନ୍ତି ଆ ପାଗ ତ ପରିବର୍ତ୍ତନ ହଉଛି। ସମସ୍ତ କି ଥଣ୍ଡା ଜର ହଉଛି ଆଉ। କେମିତି ଦେହ ଖରାପ ହେଲା।
ଯେହେତୁ ମୁଁ ଗୋଟେ ଗୃହଣୀ। ବର୍ଷାରେ କାମ ପଡିଲେ ବାହାରକୁ ଯାଉ। ସେଥିରେ ମୁଣ୍ଡ ଓଦା ହେଇ। ଥଣ୍ଡା ଟିକେ ହେଇଛି ଆଉ।
ଆଉ ଔଷଧ ଖାଇଛନ୍ତି।
ଆଜ୍ଞା।
ହୁଁ ଆଉ ସକାଳୁ କଣ ଖାଇଛନ୍ତି ନା ଖାଇନାହାନ୍ତି ଦିଦି।
ସକାଳେ ଚୁଡ଼ା ଗୁଡ଼ କଦଳୀ। ଖାଇଥିଲି ତାପରେ ରୁଟି ଆଳୁ ଭଜା ଖାଇଥିଲି। ତାପରେ ଏବେ ଖରା ମୂଳର ଖାଇବା ଖାଇବୁ ଆଉ।
ଏ ରୋଷେଇ କାମ କଣ ରାନ୍ଧିଛନ୍ତି ଆଜି? ମୁଁ ଆଜି ଉ ଭଉଣୀ କଲେଜ ଯାଇଥିଲି ତ ଆସିଲ ଲା ବେଳେ ଟିକେ ସକାଳୁ ଖାଇକି ଯାଇ ନଥିଲି ତ ଭୋକ କଲା ଟିକେ ମୁଁ ବାହାରେ ଏ ଦହିବରା ଖାଇଦେଇ ଆସିଥିଲି ଆଉ। ଆଉ କିଛି ଖାଇନି ଭୋକ କରିନି ଉ ଗାଧ ବେଳେ ଯାହା ଦିଦି ରୋଷେଇ ବନେଇଥିବେ ଆମେ ଖାଇବୁ ଆଉ।
ଆଛା।
ଦେଖିଆ। ଆଉ ଆପଣ ଆଜି କଣ ରୋଷେଇ ବନେଇଛନ୍ତି?
ଆଛି ମୁଁ ଶୁକ୍ରବାର ତ ଆଇଷ ଖାଏନି। ତଥାପି ମୁଁ ଚିକେନ କରି ଛି ଶାଗ ଆଳୁ ଚହ୍ନି ଦେଇକି ଭାଜିଛି। କଦଳୀ ଭଜା କଦଳୀରେ ଯୋଉ ପଲମରେ ଯୋଉ ବାଚନ୍ତି ତାୱ।
ଆଜ୍ଞା ଆଜ୍ଞା।
ଯାଇଛି
ଯାହା ହଉ ଦେହ ଅସୁସ୍ଥ ଥାଇକି ବି ଆପଣ ଏତେ ପ୍ରକାର ଖାଇବା ବନାଉଛନ୍ତି?
ସେଥିରେ ପୁଣି ପଖାଳ ଖାଇବା ପାଇଁ ପୋଡ଼ାପୋଡ଼ି।
ଯା ହଉ ଆପଣଙ୍କୁ ଅ ବହୁତ ବହୁତ ଧନ୍ୟବାଦ ଆପଣ ଏତେ ସାରା ଖାଦ୍ୟ ବନଉଛନ୍ତି ନିଜର ଦେହ ଅସୁସ୍ଥ ଥାଇକି ବି।
ହୁଁ।
ଆଉ ଆପଣ ଟିକେ ଏ ଗରମ ପାଣି ଆଉ ଲୁଣ ରେ ତଣ୍ଟିରେ ଗୋଳ ଗୋଳ ଗୋଲ କରିଦେବେ ଆ ତଣ୍ଟିକୁ ଆରାମ ଲାଗିବ।
ଆଛା ସମଝ କ ଉଚିତ
ହଁ ସେମିତି କରନ୍ତୁ କିଛି ଦିନ ଭିତରେ ଭଲ ହେଇଯିବ। ଔଷଧ ଖାଆନ୍ତୁ ନିଜର ଦେହକୁ ଟିକେ ଯତ୍ନ ନିଅନ୍ତୁ।
ହୁଁ।
ଆଜ୍ଞା ଆଉ ଘରେ ପୁଅ?
ନାଇଁ କିଛି ହେଇନି। ପିଲାପିଲି ହେଇନି ବାହାଘର ଗୋଟେ ବର୍ଷ ହେଇଛି ତ।
ଓ ବାହାଘର ଗୋଟେ ବର୍ଷ ହେଇଛି ଭଲ ଆଉ। ଆଉ ଦିଦି ଆଜି କୁଆଡେ ବୁଲିବା ପାଇଁ ଯିବେ?
ନାଇଁ ଥଣ୍ଡା ତ ହେଇଛିି ଦେହ
ଥଣ୍ଡା ହେଇଛି? ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହୁଁ।
ଆଉ ଆପଣ କେବେ ଆସୁଛନ୍ତି ଆପଣଙ୍କ ନିଜ ଘରକୁ?
ଏବେ ରଜକୁ ହିଁ ଶେଷ ରଜ ଦିନ ଯାଇଥିଲି।
ନା ରହି ଆସିଥିଲି।
ରହିଥିଲି ପନ୍ଦର ଦିନି।
ଯାହା ହଉ ଆପଣ ଭଲ ସେ ଏମିତି ରହିକି ଆସିଛନ୍ତି ଆଉ। ଆଜ୍ଞା।
କିଏ କିଏ ଯିବ ତାହେଲେ
ଆଉ ତ ଟିକେ ବର୍ଷା ହଉଛି ସେପଟେ।
ହଁ ସେମିତି ବର୍ଷା ହଉଛି ଆଉ।
ଆ ଏପଟେ ପରା ଆଜି ଟିକେ ବର୍ଷା କ ହେଇନାହିଁ କମ ଅଛି ବର୍ଷା। ହେଲେ ବି ଉଁ କିଛି ସମୟ ଛାଡି କିଛି ସମୟ ଝିପ ଝିପ୍ ଝିପ୍ ଝିପ ବର୍ଷା ପକଉ ଅଛି ନହେଲେ କା-କାଲି ଯୋଉ ପରି ବର୍ଷା ହଉଥିଲା ଆଜି ଟି ଚି କମି ଯାଇଛି।
କଣ ଖାଇଥିଲେ?
ମୁଁ ଖାଇଥିଲି ଦିଦି ଦହିବରା। ଆଉ ଉଁ ଉଁ ମୋ ଦିଦି ବନେଇଛନ୍ତି ଆଜି ଖାଇବା ଭାତ ତ ଡାଲି ଛୁଇଁ ତରକାରୀ ଆ ଆଳୁ ଭଜା ଆଉ ଓ କଣ ଶାଗ ଭଜା ବନେଇଛନ୍ତି ଆମେ ଖାଇବୁ ଆଉ। ଟିକେ ସନ୍ଧ୍ୟା ବେଳେ ଆ ଆଜି ଆମର ବୁଲିବା ପାଇଁ ଯିବାର ଅଛି। ଟିକେ ଲିଙ୍ଗରାଜ ମନ୍ଦିର। ତ ଦେଖାଯାଉ ଯଦି ବର୍ଷା ନ ହୁଏ। ତ ଆମେ ଯାଇକି ଟିକେ ଭଲସେ ବୁଲିିବାଲିକି ଆସିପାରିବୁ ଆଉ। ହାଲୋ।
ହୁଁ ହୁଁ।
ଆଜ୍ଞା ଦିଦି କୁହନ୍ତୁ।
କିଛି ଆୱାଜ ଶୁଭୁଚି କି?
ନାଇ ଏମିତି କିଛି ଶୁଭୁ ନାହିଁ ତ।
ଠିକ ଅଛି କୁହନ୍ତୁ।
ମୁଁ କହିଲି ଏ ନାଇଁ କି ଏଇଠି ତ ଆମେ ଏବେ ଘରେ କିଛି କାମ ନାହିଁ ଶୋଇଛୁ। ଆଉ ସନ୍ଧ୍ୟା ବେଳେ ଟିକେ ଯିବାର ଅଛି ଲିଙ୍ଗରାଜ ମନ୍ଦିର ବୁଲାବୁଲି କରିବା ପା ଇ ଘରେ ଏମିତି ବସି ବସି ଭଲ ଲାଗୁନି ତ ଆ ଯିବୁ ଆମେ ଭାବିଛୁ ଆଉ ମୋ ଭଉଣୀ ମୋ ସାଙ୍ଗମାନେ ମିଶିକି ଭାବିଛୁ ଯିବ ଉ ବୁଲି ଆଜି ଆଉ। ହାଲୋ।
ହଁ କୁହନ୍ତୁ।
ଆପଣଙ୍କୁ ମୋ କଥା ଶୁଣା ଯାଉନି?
କଣ କହିଲେ?
ମୁଁ କହିଲି ଆପଣଙ୍କୁ ମୋ କଥା ଶୁଣା ଯାଉ ନାହିଁ?
ହଁ ଶୁଭୁଛି କୁହନ୍ତୁ।
ଆପଣଙ୍କର ତ ଦେହ ଭଲ ନାହିଁ ଆପଣଙ୍କ ଅ ଏମିତି ଦୁର୍ବଳ ଦୁର୍ବଳ ଲାଗୁଥିବ। ହାଲୋ ମୁଁ କହିଲି ଆ ଆପଣଙ୍କ ଦେହ ଭଲ ନାହିଁ ଆପଣଙ୍କୁ ଏମିତି ଦୁର୍ବଳ ଦୁର୍ବଳ ଲାଗୁଥିବ। ହୁଁ। ଆପଣ ତା ଧେରେ ବି ଆରାମ ନ କରି ଏତେ ସାରା କାମ କରୁଛନ୍ତି ଏ ଏ ଘର ଲୋକଙ୍କୁ ଖାଇବା ପଇ ଦବା ପାଇଁ। ଗୋଟେ ଉଁ ଗୃହଣୀ ହେଲା ମାନେ ତାଙ୍କ ନିଜ ଦେହକୁ ଛାଡିକି ନିଜ ଘର ଲୋକ ଙ୍କୁ ଆଗେ ଦେଖନ୍ତି ଯାହା ହଉ ଆପଣ ସେହିପରି କରିଛନ୍ତି ମତେ ବହୁତ ଖୁସି ଲାଗିଲା ଶୁଣିକି।
ଆଛା ହଁ ଧନ୍ୟବାଦେ। ଏତିକି ମୋ ପାଇଁ ଚିନ୍ତା କରୁଥିବାରୁ
ହୁଁ। ଆଉ ଦିଦି କେବେ ଆସନ୍ତୁ ଆମର ଏପଟେ ବୁଲି କିଛି ଦର୍ଶନୀୟ ଜାଗା ବୁଲି ବାଲି କିି ଯିବେ।
ଯିବା ଆଉ‌।
ଆପଣ କେବେ ଏପଟେ ଆସିଚନ୍ତି? ଓଳାଶୁଣି ବୁଲିଚନ୍ତି?
ଆଜିି ତ ସେ ଯିବେ ମୋ ସ୍ଵାମୀ ଜଣଙ୍କ ଭୋଜିରେ
ହଁ ବାହାଘରିଆ।
ହଁ ଗୋଟେ ବିସ୍ ଯୋଉ ବାହାଘର ଭୋଜି।
ଆଉ ହଁ ସେ ଜାଗାରେ ବୋହୁତ ବାହାଘର ହୁଏ। ଆଉ ରତ୍ନଗିରି ଲଳିତ ଫେରି
ସେ ଲଳିତଗିରି ଲଳି ତଗିରି ଆପଣ କୁହନ୍ତୁ କୁହନ୍ତୁ।
ଆ ଏଇ ଜାଗାରେ ସବୁ ଆସିବେ ଦିନେ ଆ ଫାଙ୍କା ହେଲେ କେବେ ଆସିବେ ବୁଲିି ବାଲିକି ଯିବେ। ବୋହୁତ ଶିକ୍ଷଣୀୟ ଜିନିଷ ଅଛି ଏଠାରେ ଆ ବୁଦ୍ଧ ମାନଙ୍କ ବିଷୟରେ ବୋହୁତ କିଛି କିଛି ଆପଣ ଶିଖିବାକୁ ପାଇବେ ଆଉ ଓଳାଶୁଣିରେ ଆମର ଡିସେମ୍ବର ମାସରେ ମେଳା ହୁଏ ଆପଣ ଦିନରେ ହୋଉ ରାତିରେ ହୋଉ ଆସିପାରିବେ ପାଞ୍ଚ ପାଞ୍ଚ ଛଅ ଦିନ ଧରି ଆମର ସେଠି ମେଳା ହେଇଥାଏ। ଆଉ ଯାତ୍ରା ବି ପଡେ ଆଉ ଆପଣ ଆସୁନାହାନ୍ତି ଭାଇଙ୍କ ସାଙ୍ଗରେ ବୁଲିକି ଯିବେ ଓଳାଶୁଳିରେ।
ଯିିବା ଆଉ। ତମେ ଏତେ ଇ ମାନେ ଆଗ୍ରହ ସହ କହିଲଣି ମାନେ ଆମେ ଯିବୁ ଆଉ।
ନିଶ୍ଚୟ ନିଶ୍ଚୟ ଆସିବେ। ଆଉ ଆପଣଙ୍କ ସେପଟେ କଣ ଅଛି ବୁଲାବୁଲି କରିବା ପାଇଁ ଜାଗା ଦର୍ଶନୀୟ ଜାଗା।
ଯେମିତିକି ଢେଙ୍କାନାଳରେ କପଳାସ।
ଆଜ୍ଞା।
ସାଇ ଆଶ୍ରମ।
ଆଜ୍ଞା। ଯା ହୋଉ ମୁଁ ତ ଏ ସେପଟ ଏରିଆକୁ କେବେ ଯାହିନି ତ ଯେବେ ଯିବି ନିଶ୍ଚୟ ଆପଣଙ୍କୁ କଲ ଲଗେଇବି ଆଉ ସେଠିକାର ଗାରେ ସବୁ ଜାଗାରେ ବୁଲିକି ଆସିବି।
ଧନ୍ୟବାଦ ଆପଣଙ୍କ ସହିତ କଥା ‌ହେଇକି। ଜୟ ଜଗନ୍ନାଥ ବୋହୁତ ଭଲ ଲାଗି
ହାଲୋ ଦିଦି ହ୍ୟାଲୋ।
ହୁଁ ହୁଁ। କୁହନ୍ତୁ।
ଖରା ହୋଉଚି ନା ବର୍ଷା ହୋଉଚି?
ବର୍ଷା।
ଖରା ଉଠେଇନି?
ନାଇଁ।
ହ୍ୟାଲୋ।
ନାଇଁ ନାଇଁ।
ଦିଦି ଆପଣ ବ୍ୟସ୍ତ ଅଛନ୍ତି କି?